ହାଲୋ। ହାଲୋ। ହାଲୋ। ହାଲୋ।
ହଁ କୁହ।
ଓହୋ ମୁଁ କହୁଚି ସାଉଣ୍ଡ ଆ ହଁ ଆସୂଛି ଆସୂଛି ସାଉଣ୍ଡ ଆସୂଛି ଏବେ ଆଜ୍ଞା।
ହଁ ହଁ ମୁଁ ପା ପଦାରେ ବସିଛି ବାପା।
ଓହୋ କୁହନ୍ତୁ କଣ କହୁଥିଲେ ସେତେବେଳେ? ହ୍ୟାଲୋ।
ହେଲୋ।
ହଁ କଥା ଟିକେ କଟି କଟି ଆଶୁଛି ହଁ ଏବେ ଆଇଲା ଆଇଲା।
ଆମର ଟିକେ ଟାୱାର ହଁ ଏବେ ଆସିଲା ନା?
ହଁ ହଁ ଏବେ ଆସିଲା।
ହଁ ଟା ବର୍ଷା ହେଇଛି ତ ଟାୱାର ପାଉନାହିଁ ମୁଁ ତଥାପି ପଦାରେ ଅଛି। ତା ଖ ଏବେ ଆସୁଛି?
ହଁ ପୁରା କ୍ଲିୟର ଆଶୁଛି ଏବେ।
ହଁ ଆମର ସେଠି ହନୁମାନ କତିରେ ଆମେ କରୁ ଆଉ କୀର୍ତ୍ତନ ମଣ୍ଡପ ତାପରେ ଆମର ଜଣେ ଦେଢଶୁର ସିଏ ସଂକଳ୍ପ କରନ୍ତି ତାପରେ ଗ୍ରାମ ଦେବତୀ କତିରେ ଆମର ଦୁର୍ଗା ବିରଜା ଅଷ୍ଟମୀ ଦିନ ଚଣ୍ଡି ହୁଏ ସେଠି ଆଉ ଜଣେ ସଂକଳ୍ପ କରନ୍ତି
ମାନେ ଯୋଉ ଆପଣ ଯୋଉ କହୁଥିଲେ ଯୋଉ ହନୁମାନ ଜୟନ୍ତୀ ଯୋଉ କରିଥିଲେ ମାନେ ପିଲା ଫିଲି ହୋଉନଥିଲା ତାଙ୍କର ହେଲା?
ହଁ ଦିଟାରେ ବା ବା ହନୁମାନ ମାନେ ଦି ଦିଟା ପୁଅ ହେଲା ମୁଁ କହିଲି ଠାକୁ କୁର ସେ ପୁରା ଏକା ସହିତ ମାନେ ଶୁଣୁନା ସେଇ ବର୍ଷ ତାର ଦିଟା ପୁଅ ହେଲା ମୋର ମୋ ପୁଅର ଚାକିରି ହେଲା ମାନେ ପ୍ରଭୁ ସେ ଆମ
ମୁଁ ଜି ହାଲୋ ପୁଣି କଟିଲା। ହାଲୋ ହଁ ହଁ ଆଇଲା।
ମାନେ କାଟିବନି କଟିନେ କଟି କାଟିଦବନି ଜାଣିଲ ନା।
ଟିବିନି ମୁଁ ଅଛି ଲାଇନରେ ଭାଇ କହିଛି ମତେ ଯେତେ ଯାହା ହଉ କ କାଟିବନି।
ହଁ ବା ମୁଁ ବା ଏଥି ଫେରେ ପଦାକୁ ଆଇଲି ଜାଣିଲନା। ଶୁଭୁଛି ନା ହଁ ସେ ଯୋଉ ହଁ ତା
ବାଧୁଛି ଏଇ କଥା କହିଲା ବେଳେ ବାଧୁଛି। ସେ ଖାଲି ହାଲୋ କହେ ହାଲୋ।
ହଁ ହାଲୋ।
ହଁ ଏବେ ଆଇଲା ନେଟୱାର୍କ ମାନେ ସେ ଆପଣ ଯେତେବେଳେ ବଡ ବଡ କଥା କହୁଛନ୍ତି
ହଁ। ହାଲୋ। ହାଲୋ। ହଁ ହାଲୋ ହାଲୋ। ହାଲୋ ଆସିଲ